କଁ କରୁଚୁ ନମସ୍କାର।
କଣ କରୁଛନ୍ତି?
ଏଇ ବସିଥିଲି ଆଉ।
ଆଉ ମୁଁବି ଏଇ ବସିଥିଲି ଟ୍ୟୁସନ କରୁଥିଲି ଆଉ।
ଆଚ୍ଛା ଟ୍ୟୁସନ୍ କରଛ କଉ କ୍ଲାସ୍?
ଗୋଟେ ଷଷ୍ଠ ଶ୍ରେଣୀ ଆଉ ଦିଜଣ ଦ୍ଵିତୀୟ ଶ୍ରେଣୀ। ଆଉ କଣ ରାତିରେ ଖାଇବା?
ରାତିରେ ଖାଇବା ରୁଟି କରିବେ ଆଉ ଆଉ ଦେଖ୍ ମୁଁ ଜାଣିନି ମାମା କରୁଚନ୍ତି ମୁଁ ଜାଣିନି କଣ ହବ?
ଓହୋ ତମେ ଏବେ କୋଉଠି ଅଛକି?
ମୁଁ ରୁମ୍ ଭିତରେ ବସିଚି ହୁ-ହୁଁ।
ହଁ ଆଉ ଚାରିଟା ବେଳେ ଆଜି କଣ କଲ ତମର ବର୍ଷା ହେଲା?
ନା ବର୍ଷା ହେଇନି ବର୍ଷା ପଳେଇଲା ହେ-ହେ-ହେ-ହେ।
ହଁ ଆମରା ଏବେ ଏଇ ଜଷ୍ଟ ଠୋପେ ଠୋପେ ପକଉଥିଲା ତାପରେ ଏଇ ଏବ ଏବେ ବନ୍ଦ ହେଇଗଲା। ନାଇଁ ନାଇଁ ଇଆଡ଼େବି ହେଇନି ମାନେ ଏବେ ଜଷ୍ଟ୍ ପକଉଥିଲା ଠୋପେ ଠୋପେ ନା ତାପରେ ବନ୍ଦ ହେଇଗଲା ଆଉ।
ଓ ନାଏଠିତ ହେଲାନି ପବନ ସେମିତି ଦେଲା ତାପରେ ଆଉ ବର୍ଷା ହେଲାନି କିଛିନା।
ଓହୋ ଆଉ ସନ୍ଧ୍ୟାବେଳେ ମାର୍କେଟ ଯାଇଥିଲ?
ନା ମାର୍କେଟ ଯାଇନି ଘରେ ମା ମାମାକୁ ପଠେଇଥିଲି ସେ ମୋପାଇଁ ମ୍ୟାଗି ଆଣିଥିଲେ ମୁଁ ମ୍ୟାଗି କରିକି ଖାଇଥିଲି।
ଓହୋ ତମେ ଖାଲି ମ୍ୟାଗି କରି ଶିଖିଛନା ଆଉ କଣ ଆଉ କଣ କରି ଶିଖିଛ?
ନା ମୁସବୁ କରି ଶିଖିଚି କିନ୍ତୁ ମତେ ଏବେ ମ୍ୟାଗି କରି ମ୍ୟାଗି ଇଛା ହଉଥିଲା ଖାଇବାକୁତ ସେଇଥିପାଇଁ ମୁଁ ମ୍ୟାଗି ଖାଇଦେ।
ଓହୋ ତମେ ତାହେଲେ ଆମକୁ କେବେ କରିକି ଖାଇବାକୁ ଦବ ଆଉ।
ହଁ ନିଶ୍ଚିନ୍ତ ଦେବି ଆଉ।
ଆଉ ତମର ସାବିତ୍ରୀ ଓଷାରେ କଅଁ କଅଁ ସବୁ ହେଇଥିଲା?
ମୋ ସାବିତ୍ରୀ ଓଷାରେ ଏ-ଏ ଙ୍କ ସେଇ ନୂଆ ଶାଢୀ ପିନ୍ଧନ୍ତି ତାପରେ ଓଷା ରଖନ୍ତି। ଏଇଗୁଡାକ
ଓହୋ ତମେ ଓପାସ କରିଥିଲ ନା?
ହୁଁ।
ତମେ ଉପାସ କରିଥିଲ?
ରଖି ଦେଇଥିଲୁ ଆଉ ହା-ହା।
ଓହୋ ଏମତି ଖୁସିରେ ଗୋଟେ ଆଉ
ହଁ।
ଆଉ ଓଜେଇ ପାଇଁ କଣ କହିଲ ମାନେ ଫର୍ମ ଫିଲପ୍ ଫର୍ମ ଫିଲପ୍ କଲ?
ନା ଏବେ ବାହାରିଚି କି ଜାଣିନି ମୁଁ ବୁଝିବାକୁ ପଡିବ?
ଓହୋ ଆଉ ତମେ ଆମ୍ବ ବେଶୀ କୋଉଟା ଖାଇବାକୁ ଭଲ ପାଅ?
ଆମ୍ବ ଅ-ଅ ମତେ ଆମ୍ବ ପସନ୍ଦ ନୁହଁ ମାନେ ମତେ ଏତେ ଆମ୍ବ ପସନ୍ଦ ନୁହଁ। ହଁ ମତେ ଲିଚି ପସନ୍ଦ ମ୍ ମୁଁ ଅଧିକ ଲିଚି ଖାଇବାକୁ ଭଲ ପାଏ।
ଏବେ ତ ସେଇ ଲିଚି ସିଜିନ ଟା ଆଉ।
ହଁ ଆମ ଗଛରେ ଏତେ ଆମ୍ବ ହେଲା ମ ମତେ ଏତେ ପସନ୍ଦ ନୁହଁ ମୁଁ ଏତ କେତେ ଖାଇଲିନି ଏବେ ଖାଲି ଲିଚି କିଣି କିଣ ଖାଉଚି।।
ଓହୋ ମୁଁ କଇଲି ତମର ସବୁ ମିଠା ଆମ୍ବ ହୁଏ ନା ମାନେ ମିକ୍ସିଂ ଆମ୍ବ?
ନା ଆମର ପୁରା ମିଠା ଆମ୍ବ।
ଓହୋ ତାହେଲେ ଆମକୁ ଦବ ଆଉ ଆଚାର ଫାଚାର କଲଣି?
ନା ପୁରା ମିଠା ଆମ୍ବରେ କଅଁ ଆଚାର କରିବୁ ସେଇଥିପାଇଁ କରୁନୁ ଦିଟାଙ୍କ ଗଛରେ ପୁରା ସେଇ ପୁରା ମିଠା ଆମ୍ବ ସେ ଆ ମାନେ କଞ୍ଚା ଥିଲା ବେଳେ ବି ପୁରା ମିଠା ପାଚିଲା ବଳେ ତା ଆହୁରି ମିଠା ହେଇଗଲା।
ଓହୋ ଆଉ ତମେ କଅଁ ଖାଇବାକୁ ଭଲ ପାଅ?
ମୁଁ କୋଉଥିରେ କଇବି ଫାଷ୍ଟଫୁଡ ରେ କଇବି ଆଉ
ମାନେ ଓଭରାଲ ମାନେ କୋଉଟା ବେଶୀ ଭଲ ଲାଗେ? ମାନେ ବେଶୀ ଆଟ୍ରାକ୍ଟିଭ ଖାଇବାକୁ ଏଟା ଥିବ ସେଟା ଥିବ କୋଉଟା ଖାଇବି।
ବିରିୟାନି ଖାଇବି ହିଁ।
ଓହୋ ବିରିୟାନୀ ରା କେମିତି ତିଆରି ହୁଏ ଜାଣିଚ ନି?
ହୁଁ।
କେମିତି ତିଆରି ହୁଏ ଟିକେ କହିଲ?
ବିରିୟାନୀ ରେ ହାଆଁ ଦେଖ ଫାଷ୍ଟ ମ୍ୟାରିନେସନ କରିକି ରଖିଦବ। ଯୋଉ ଚିକେନ୍ କୁ।
କରିକି ରଖିବି।
ମାରିନ୍ ଫାସ ଚିକେନ୍ ଚିକେନ୍ ରେ ଦହି ପକେଇଦବ ତାପରେ ଅଦା, ରସୁଣ ପେଷ୍ଟ ତାପରେ ଆହା ମିଟ୍ ମସଲା ପକେଦ ନା ସରି ଚି ଚିକେନ ମସଲା ପକେଇଦବ ତାପରେ ଗରମ ମସଲା ପକେଇଦବ ତାପରେ ପିଆଜ ତେଲ ଆଉ ପୋ ପୋଦିନା ପତର ହଁ ଗୋଡେଇ ଗୋଳେଇ ଗାଳିକି ତାକୁ ଓଭର ନାଇଟ୍ ରଖିଲେ ଆହୁରି ଭଲ ଯଦି ଟାଇମ୍ ନାହିଁ ତ ଏମତି ରଖିଦେଲେ ଚଳିବ ତାପରେ ଆ ଚାଉଳକୁ ଅଧଘଣ୍ଟା ପୂର୍ବରୁ ମାନେ କଣ କୁହନ୍ତି ତାକୁ? ଆ ସୋପ୍ କରିନ? ଆ, ଇଆଡେ ପିଆଜ ଗୋଲଡେନ୍ ଫ୍ରାଏ କରିକି ବାହାର କରିଦବ। ତାପରେ ଆ, ଆଳୁକୁ ବି ଯଦି ଆଳୁ ପକେଇବ ତ ଆଳୁକୁ ବି ଗୋଲଡେନ୍ ଫ୍ରାଏ କରିକି ବାହାର କରିଦବ। ଆ, ତାପରେ ସେଇ ଯୋଉ ମ୍ୟାରିନେସନ୍ କୁ ଉଁ, ଚଢେଇଦବ କୁକର୍ ରେ। ସେ ହେଇଗଲା ପରେ ତାପରେ ଚାଉଳ ବି ପା ଚାଉଳରେ ଏ, ଚାଉଳକୁ ଚାଉଳ ପାଣିରେ ଲେମ୍ବୁ ଆଉ କଣ ପକାନ୍ତି ପୋଦିନା ପତ୍ର ପକାନ୍ତି, ଲୁଣ ଆଉ କିଛି ଗରମ ମସ ସଲା ଖଡ଼ା ଗରମ ମସଲା ପକାନ୍ତି। ତାକୁ ଫୁଟେଇକି ଚାଉଳ ପକେଇ ଦେଇକି ଚାଉଳ ଟିକେ ଏଇଟି ପରସେଣ୍ଟ କୁକ୍ ହେଇଗଲେ ତାକୁ ବାହାର କରିନବ। ତାପରେ ଏ ଯୋଉ ଦମ୍ ଦିଅନ୍ତି, ଦମ୍ ଦେଇକି
ତୋମେ କେବେ କରିଚ ନା ମାନେ ଘରେ କରିଛନ୍ତି ତୋମେ ଖାଇଛ?
ନା ମୁଁ ତ ବହୁତ ଥର କରିଛି।
ଓହୋ, ତାହେଲେ କରିକି ଦବ।
ହଁ ଆମ ଘରୁକୁ ଆସିଲେ, ଆମ କରିକି କରିକି ଦେବି ଖାଇବ ଆଉ।
ରଜରେ ଆଉ କୋଉ ଡ୍ରେସ୍ କିଣିବ ବୋଲି ଭାବିଚ?
ରଜରେ ଦେଖେଁ। ଏବେ ତ ଫାର୍ସି ସଲୱାର ଚାଲିଚି ଦେଖେ ଏହେ ଯଦି ଭଲ ଲାଗିଲା ତ
ଏବେ ତ ସମସ୍ତେ ସେଇଆ ଆଉ।
ହଁ, ତୋମେ କଣ ଭାବିଚ?
ମୁଁ ଭାବିଛି, ମୁଁ କିଛି ଭାବିନି, ଦେଖିଆ କଣ ହଉଛି। ସବୁ ତ ସେଇ ଯୁଆଡ଼େ ଯିବୁ ସେଇ ଗୋଟିଏ ଡ୍ରେସ୍ କୁୁ ସବୁ ଗଳେଇଥିବେ।
ହଁ ଏବେ ମାନେ ଯୋଉଟା ନୂଆ ବାହାରେ ସେଇଟାକୁ କହନ୍ତି ହଁ ଆମେ ବି ଏଇଟା ନବୁ, ଆମେ ବି ଏଇଟା ନବୁ ସଇଲା ପୁରା ସମସ୍ତଙ୍କର ସେମ୍।
ହଁ, ଏବେ ତୋମର ବର୍ଷା ପକଉଚୁ? ଆମର ଏଇଠି ଠୋପେ ଠୋପେ ହେଇ ପକଉଛି।
ନା ଆମର ବର୍ଷା ପକଉନି ଇଆଡ଼େ।
ଓହୋ, ନା ଆମର ଏଇ ଠୋପେ ଠୋପେ ପକେଇଲା। ଆଉ ରାତିରେ ତୋମେ ବେଶୀ ଯୋଉ ପରିବା ପତ୍ର ଖାଉଛ ନା?
ରାତିରେ?
ହଁ। ପରିବାଟା ସବୁବେଳେ ଖାଉଥିବ।
ହୁଁ, ମୋତେ ମୋତେ ମାନେ ମାଂସ ଏତେ ଭଲ ଲାଗେନି। ମୁଁ ବେଶୀ ମାନେ ଭେଜିଟେରିୟେନ୍ କହିଆକୁ ଗଲେ।
ଓହୋ, ମାନେ ଚିକେନ୍ ଭଲ ଲାଗେ ନା ମଟନ୍ ଭଲ ଲାଗେ? କଣ କହିଲ?
ଆ, ମୁଁ ମୋ ତେ ଚିକେନ୍ ମଟନ୍ ସେଗୁଡ଼ାକ ମୋତେ ମୋତେ ଏତେ ଇଚ୍ଛା ନୁହଁ। ମୋର ଯଦି ଇଚ୍ଛା ହବ ଟି କେ ମଟନ୍ ତ ମୁଁ ଖାଏନି। ଆଉ ଚିକେନ୍ ଖାଇଦିଏ ବେଳେବେଳେ। ନହେଲେ ମୋତେ ବେଶୀ ଆ, ପରିବା ହି ଭଲ ଲାଗେ, ମୁଁ ସବୁ ପରିବାରେ ରେସିପି କରିକି ଖାଉଥିବି ବସିକି।
ମୋମୋ ଖାଅନା?
ହଁ ସେଟା ତ ମୋ ଫେବରେଟ୍।
ଆଉ ଚାଉମିିନ୍?
ଅ, ଫାଷ୍ଟଫୁଡ୍ କହିବାକୁ ଗଲେ ମୋର ସବୁ ଫେବରେଟ୍। ମୋମୋ, ଚାଉମିିନ୍, ଗୁପଚୁପ୍, ମଞ୍ଚୁରିୟାନ୍ ସବୁ।
ସେଗୁଡା କିନ୍ତୁ ଭଲ ନୁହେଁ, ସେଇଗୁରା ହିଁ ଫେବରେଟ୍।
ହଁ ସେ ସେଟା ତ ଅଛି କିନ୍ତୁ ଖାଇଦିଏ ଆଉ। ତୋମକୁ କଣ ଭଲ ଲାଗେ, ତୋମର କଣ ପସନ୍ଦ?
ମୋତେ ବି ସେଇ ଯେତିକି ଫାଷ୍ଟଫୁଡ୍ ଆଇଟମ ବହୁତ ଭଲ ଲାଗେ। କିନ୍ତୁ ମାନେ ଆଉ କଣ କହିବି ଆଉ ବର୍ତ୍ତମାନ ସେଇଟା ଖାଇବାକୁ ହିଁ ମନା ହେଇଛି ଆଉ ଆଉ ରଥଯାତ୍ରା ବି ଆସୁଛି ନାଇଁ।
ହୁଁ।
ଓ ହୋ ଆଉ ତମ ଘରେ ମାମା ସବୁ
ସମସ୍ତେ ଅଛନ୍ତି। ଏବେ ଆମ ଘରେ ଗୋଟେ ବିଛା ପଶି ପଶ୍ ପଶି ଆସିଥିଲା। ସେ ଯୋଉ କଁ କୁହନ୍ତିନି କି ବିଛା। କଁ କୁହନ୍ତି ତାକୁ କଙ୍କଡା ବିଛା କହନ୍ତି ହଁ ସେଇ ବିଛା ପଶି ଆସି ଥିଲା, ତାପରେ ମାମା ଦେଖିକି ମତେ ଡାକିଲେ ଶୀଘ୍ର ଆଇ ବିଛ ବିଛା କୋଉଠୁ ଆସିଲାଣି ମୋ ଭାଇ ଗଲେ ତାକୁ ଝାଡୁରେ ବାଡେଇ ବାଡେଇ ମାରିଦେଲେ।
ମାରିଦେଲ, ମାରିବା କଥା ନୁହେଁ ନା ବିଛାକୁ।
ଆଉ ଏତେ ବଡ ଟେ ସେଇ କୁଆଡେ କାହାକୁ କାମୁଡିବ ସେଇଥିପାଇଁ ମାରିଦେଲି।
ଓହୋ। ହୁଁ ତାହାର
ତାର କାମୁଡା ଭଲ ନୁହଁନ ସେ କୋଉଠୁ ବାହାରୁ ଆସିଲା ପତାନି କୋଉଠୁ ପଳେଇ ଆସି ଥିଲା।
ଓହୋ।
ଡରିକି ମାରିଦେଲୁ, ଏତେ ଜୋର୍ ଡର ଲାଗିଲା। ଆଁ ଜେଜେମା ଭଲ ଅଛନ୍ତି ସେ ଖାଇକି ଶୋଇବାକୁ ଗଲେଣି ତାଙ୍କର ତ ପୁରା ଆଠଟାରେ ସେ ଖାଇକି ଶୋଇଆକୁ ପଳେଇବେ।
କିନ୍ତୁ ତମେ କେତେ ରାତି ଯାଏ ଚାଁଅ।
ଆମର ତ ପ୍ରାୟେ ଗୋଟେ ବାରଟା ଗୋ ଗୋଟେ ହେଇଯାଏ, କଣ ପାଇଁ ନା ଭାଇ ଆସିକି କଲ କରେ ବାପା ବି କଲ କରନ୍ତି। ଲେଟ ହେଇଯାଏ।
ଆଉ ତମ ଘରେ ତମ ଘରେ ସମସ୍ତଙ୍କର କଁ ଖବର?
ନା ଆମ ଘରେ ତ ସମସ୍ତେ ଭଲ ଅଛନ୍ତି। ହଁ ଆମେ କିନ୍ତୁ ଆମ ଘରେ ବି ସେଇ ବାରଟାରେ ଶୁଅନ୍ତି, ମୁଁ କିନ୍ତୁ ଖାଇ ସାରିଲା ପରେ କୋଉଠୁ ସବୁ ନିଦ ଆସେ ମୋରି ଆଖିକୁ ମାଡି ଆସିବ, ମୁଁ ଟୋଟାଲି ଚାହିଁ ପାରିବିନି। ଖାଇସାରିଲା ପରେ ତ ମୁଁ ଟୋଟାଲି ମାନେ ମୋବାଇଲ ଦେଖିପାରିବିନି, ଯଦି ଦେଖି ମୋବାଇଲ ଆସି ମୋ ମୁହଁ ଉପ ମୋ ମୁହଁ ଉପରେ ପଡି
ମୋର ବି ସେମିତି ହୁଏ। ବେଳେ ବେଳେ ମାନେ ସବୁଦିନ ହୁଏନି, ମାନେ ମୁଁ ଯଦି ଖରା ବେଳେ ଶୋଇ ପଡିଥିବି ତ ଚାହିଁଦେବି ଖାଇସାଇଲା ପରେ। ଟିକେ ସମୟ ନଲେ ଖାଇସାଇଲା ପରେ ମତେ ବି ନିଦ ପଳେଇ ଆସିବ ମୁଁ ଶୋଇଯାଏ ଫେର ବାରଟାରେ ସେମାନେ କଲ ବାରଟା ସାଢେ ବାରଟାରେ ସେମାନେ କଲ କରନ୍ତି ସେତେବେଳେ ନିଦ ଭାଙ୍ଗିଯାଏ ମୋର। ଏମତି ହୁଏ।
ନାଇ ଗୋଟେ ମଜା କଥାଟେ ଶୁଣିବ ମୁ ହଷ୍ଟେଲରେ ଦି ବର୍ଷ ରହିଲି ପ୍ଲସଟୁ ବେଳେ, ମାନେ ଆମର ସେଲଫ ଷ୍ଟଡି ହୁଏ ମାନେ ଆମର ଡିନର ସରେ କେତେଟା ସାତଟା ଆଠଟା ବେଳେ ସରେ, ଆମର ସେଲଫ ଷ୍ଟଡି ଷ୍ଟାର୍ଟ ହୁଏ ସାଢେ ଆଟଟାରୁ, ସାଢେ ଆଟଟାରୁ ତି ବାରଟା ଏଗାରଟା ବାରଟା ଯାଏଁ।
ହୁଁ।
ତ ସେଲଫ ଷ୍ଟଡି ଯୋଉ ହୁଏ ତା ଦେରେ ମୁଁ କଣ କରିଛି ନା ମୋ ମାନେ ମୋ ଦି ବର୍ଷ ଯାଙ୍କ କେତେବେଳେ ବି ମୁଁ ସେଲଫ ଷ୍ଟଡି ରାତି ଦଶଟା ପରଠୁ କରିନି। ମାନେ ମୋତେ ଏତେ ନିଦ ଲାଗେ ଖାଇସାରିବା ପରେ କୁହନି କୁହନି।
ହଁ ନା ଆମର ମୋର ଏମ ତି ନାଇଁ କିଛି କିନ୍ତୁ ନର୍ମାଲି ଘରେ ଥିଲାବେଳେ ମତେ ଅଧିକ ଲାଗେ ହଷ୍ଟେଲରେ ତ ଆ ମାନେ ଏତେ ଶୀଘ୍ର ନିଦ ଲାଗିବ ନୁହଁ ସମସ୍ତେ ରୁମମେଟ୍ ସବୁ ମସ୍ତି କରିକି ତାପରେ ଶୋଇବୁ।
ହଉ ତାହେଲେ ହଉ ମୁଁ ରଖୁଛି।
ହଉ ହଉ ଠିକ୍ ଅଛି।
ହ।